ହଁ ଶୁଭ ସନ୍ଧ୍ୟା କେମିତି ଅଛ ।
ହଁ ଭଲ ଅଛି ତମେ ।
ହଁ ମୁଁ ଭଲ ଅଛି ମୋର ଟିକେ ଦେହ ଟା ଭଲ ନଥିଲା । ଏମିତି ବସିଛି । ନା ଏମିତି । ବାସ୍ ମୁଣ୍ଡ ହିଁ ବିନ୍ଧୁଥିଲା। ତ ସେଥିପାଇଁ ବସିଥିଲି ଏମିତି ଏକା ଏକା ।
ଓହୋ ହଁ ମୁଁ। ଭଲ ସବୁ ଠିକ ଠାକ ମେଡିସିନ ଖାଇଚ।
ନା ଖାଇନି ତ ଯଦି ଅଧିକ ଆଜି ରାତି ସୁଦ୍ଧା ତ ନ କମେ ତ ନିହାତି ଆ । ନିହାତି ଖାଇ ନେବି।
ହଁ ହଁ ସେଇଟା ବି ଠିକ କି । ମାନେ ସବୁ କିଛି ହଉ ହଉ ଜଲ୍ଦି ଜଲ୍ଦି ମେଡ଼ିସିନ ବି ଖାଇବା କଥା ନୁହଁ । ଟିକେ ଅପେକ୍ଷା କରିବା ବେଶୀ ଭଲ ନ ଲାଗିଲେ ହଁ ହଁ ବେଶୀ ଭଲ ନ ଲାଗି ଲେ ମେଡିସିନ ବ୍ୟବହାର କରିବା ନାଇଁ ତ ସାଙ୍ଗେ ସାଙ୍ଗେ ବି ସେଇଟା ଠିକ ନୁହଁ । ସବୁ କଥାରେ ଟିକେ ଟିକେ ପାଇଁ ନା ମୁ ମେଡିସିନ ଖାଇଦେବି । ମେଡିସିନ ଟା ବି ଏତେ ବ୍ୟବହାର । କରିବା ଭଲ ନୁହଁ ନା ସେଇଟା ପାଇଁ ହଁ । ସେଇଟା ପାଇଁ ଭଲ ଦେଖ ଯଦି ବେଶୀ ଭଲ ନ ଲାଗିବ ଆ ପରେ ଖାଇ ବ ।
ହଁ ।
ଆଉ କଣ ଖାଇସାରିଲାଣି । ନା ସ୍ନାକ୍ସ କରି ସାରିଲାଣି ।
ହଁ ମୁଁ ଏବେ ଏଇ ସନ୍ଧ୍ୟା ସମୟରେ ଗଜା ମୁଗ ସେଇ ବତୁରେଇ । କି ଯୋଉ ପାଣିରେ ଭିଗିକି ସେଇଟା ଗଜାମୁଗ ସେଇଟା ଖାଇଥିଲି ।
ଭଲ ଆଉ ଭଲ ସ୍ୱାସ୍ଥ୍ୟ ଖାଇବା ଖାଇଛ ଆଉ ।
ତାହା ଖାଇବା ପାଇଁ ପଡୁଛି ଯେ ଯେହେତୁ ଘରରୁ ବାହାରେ ରହୁଛି ଏମିତିରେ ତ । ତ ଦେହ ଖରାପ ହଉଛି । ତ ସେଥିପାଇଁ ଆମକୁ ହିଁ ଯତ୍ନବାନ ହବାକୁ ପଡିବ ନିଜ ।
ହଁ ହଁ ସେଇଆ ଆମେ ଯେ । ତ ଝିଅ ତ ସେଇଗୁଡାକ ଏବେଠୁ କଲେ ଆମ ପାଇଁ ବି ଭଲ ଆଗକୁ ନିଜ ସମ । ନିଜକୁ ସମ୍ଭାଳିବା ସହିତ ପୁରା ଗୋଟେ ପରିବାରକୁ ବି ସମ୍ଭାଳିବାକୁ ପଡିବ । ତ ସେଇଟା ତମେ ବୁଝିଛ ବହୁତ ବଡ କଥା । ହଁ ହଁ ସେଇଟା ପାଇଁ ନିଜକୁ ହିଁ ଇଏ କରିବାକୁ ପଡିବ । ତ ସେମିତିି ହଁ ।
ହଁ ଆଗକୁ ଯାଇକି ପରିବାର ସମ୍ଭାଳିବା ପାଇଁ ପଡିବ ତ । ସେଇ କଥା ଭାବିଲେ ଲାଗିକି ହଁ ଗୋଟେ ଝିଅର । ଜୀବନର ପ୍ରତ୍ୟେକ ସୋପାନ । ରେ କେତେ ଅଲଗା ଅଲଗା ସେ ମାନେ ପ୍ରଥମେ ଗୋଟେ । ଝିଅର ଭୂମିକା ତାପରେ ନିଜେ ବହୁତ । କି ହଁ ସେମାନଙ୍କର ପାଠ ପଢା ପରେ ସେମାନେ ବିବାହ କରି ଯାଆନ୍ତି କିଛି ଯୋଉ ଅଛନ୍ତି ନିଜେ ସ୍ୱାବଲମ୍ବୀ ହବ । ବାବା ପାଇଁ ଘରୁ ବାହାରି ଯାଇକି ଚାକିର କରନ୍ତି ଘରର ପ୍ରତିପୋଷଣ କରନ୍ତି ତ ତେଣୁ ଏମିତି ଝିଅ ତମକୁ କଣ ଲାଗେ ଯେମିତି କି । କଣ ତୁମେ ତ ନିହାତି ଭାବରେ ଚାକିରୀ କରୁଛ ।
ହଁ।
ଆ ହ।
ହଁ କୁହ।
ହଁ ତ ତୁମକୁ ସେମିତି କଣ ଲାଗେ ଗୋଟେ । ଏ ଝିଅର ମାନେ ।
କହ ।
ତମକୁ କଣ ଲାଗେ ଗୋଟେ ଝିଅର ଜୀବନ ଟା କୋଉଥିରେ ସୁଖକର ।
ଦେଖ । ଝିଅ ଏଇଟା ବି ଆମେ ଛୋଟବେେଳୁ ଶୁଣି ଆସୁଛେ ଝିଅ ଦୁଇ । ଳ ହେଇତା ତ ଆମର ଅଧା ଜୀବନ ଟା । ହଁ ଆମର ଅଧା ଜୀବନ ଟା ଯାଏ ବାପା ମାଙ୍କ ଘରେ । ଆଉ ଅଧା ଜୀବନ ଆମ ଶାଶୁ ଶଶୁରଙ୍କ ଘରେ ଯାଏ । ତ ସେଥିରେ ଆମକୁ ଆଜିକାଲି ଜାଣିଥିବ ତମେ କି ଝିଅ ପୁଅ ଭିତରେ । କିଛି ବି ତଫାତ ନାହିଁ ତ ଆମେ ଚାହିଁଲେ ନିଜକୁ ନିଜେ । ଯେ ହୁ ତୁମେ ଯେମିତି କହିଲ ସବୁ ଲମ୍ବି ହେଇକି ନିଜେ ପରିବାର ବି ସମ୍ଭାଳି ପାରିବାର । ସବୁ ଝିଅଙ୍କ ପାଖରେ ସେଇ ଗୁଣ ଟା ଥାଏ ସେମାନେ ସବୁ କିଛି ତମେ ଜାଣି । ହଁ ନାରୀ ବହୁତ କିଛି କରିପାରନ୍ତି ତ ଆମେ ସେଇ ଭିତ । ଭିତରେ ଯାଉଛେ ତ ଆମେ ଚାହିଁଲେ ଆମେ କରିପାରିବା ଆମେ ନିଜକୁ ନିଜେ ଫାଷ୍ଟ ଠିଆ । ଠିଆ ହେବା ନିଜ ଗୋଡ଼ରେ ଠିଆ ହେବା ଗୋଟେ ସମାଜ ଆଗରେ ନିଜର ନାଁ କରିବା ତାପରେ ଆମେ । ସେଇ ସମ୍ମାନ ନେଇକି ଆମେ ବାହାରି ହେଇପାରିବା ଏମିତି ନୁହେଁ କି ଆମେ ଝିଅ ନାହିଁ ଆମେ ନିଜ । ନିଜ ନିଜ ଇଚ୍ଛାରେ ଚାକିର କରିକି ନିଜେ ନିଜ ସବଲମ୍ବୀ ହେଇକି ଏମିତି ରହିବା । ବାହା ହେବାନି ସେଇଟା ବି ଠିକ ନୁହଁ ବାହା ହବାଟା ବି ନିହାତି ଦରକାର ଏମିତି ନୁହଁ କି । ନିଜ ସ୍ୱପ୍ନକୁୁ ମାରିକି ନିଜ ସ୍ୱପ୍ନ ଆମେ ଯାହା ସ୍ୱପ୍ନ ଦେଖୁଛେ କିଛି ବି ଏଇ ଚାକି । ଚାକିରି କରିବି ସେଇ ଚାକିରରି କରିବି ସେଇଟାକୁ ଚେଷ୍ଟା କରିବା କରିବା ଟାଇମ ସେମିତି ପୁରା । ସଠିକ ଟାଇମ ଆସିଲେ ଘରେ ବି ଯଦି କହିବେ ତ ବାହା ହେଇଯିବା ଟା ଠିକ । ତ ଦିଟା ଆମ ପାଇଁ ଦିଟା ମ୍ୟାଟର କରେ । ଏ ହଁ ଆମେ ଆ ନିଜ ଫ୍ୟାମିଲି ସହିତ ନିଜେ କୋଉଠେ ଚାକିରି କଲେ ସେଇଟାକୁ ବି ସମ୍ଭାଳି ପାରିବା । ତ ସେମିତି ମୋ ମାଇଣ୍ଡରେ । ତ ସେଇଟା ଅଛି ତ ମୋ ମାଇଣ୍ଡରେ କଣ ଅଛି ମୁଁ ତ କହିପାରିନି ସବୁ ଝିଅଙ୍କ ମାଇଣ୍ଡ ରେ ତ ସେଇୟା ଥାଏ ସମସ୍ତେ ସେଇୟା କରିବାକୁ ଚାହାନ୍ତି ହଁ। ହଁ ସମସ୍ତେ ସେୟା କରିବାକୁ ଚାହାଁନ୍ତି ହଁ।
ତୁମେ ଲକ୍ଷ୍ୟ କରିଥିବ ଆଜି। ଯୁଗରେ ଆଜିକାଲି ଯାହା ଚାଲିଛି ବର୍ତ୍ତମାନ ବହୁତ ବହୁତ ଝିଅ ମାନେ ବିବାହ କରିବା ପାଇଁ ବିବାହ ଦିଗରୁ ମୁହଁ ବୁଲି ଆଣୁଛନ୍ତି ଏହାର ଯେମିତି କହି କି ଏହାର ମାନେ ନୁହେଁ କି ନିଜେ ସ୍ୱାବଲମ୍ବୀ ହବା ସ୍ଵାବଲମ୍ବୀ ତ ହବା ଠିକ ଅଛି। ଏ ଏହାର କାରଣ ହଉଛି କି ସେମାନେ କୌଣସି ଗୋଟେ ଦିଗରୁ ଭୟଭୀତ କି ଆଜିକାଲି ସମାଜ ଯେମିତି ସବୁ ଚାଲିଛି ତ ଏସବୁକୁ ଦୃଷ୍ଟିରେ ରଖିକି ବହୁତ ଆଜିକାଲି ର ଝିଅ ମାନେ ଭାବନ୍ତି ମୁଁ ଏଇଭଳି ଭାବରେ ମୋ ଜୀବନ କାଟି ନବାରେ ଅସୁବିଧା କଣ ଯଦି ମୁଁ ଗୋଟେ ଅଲଗା ପରିବାରକୁ ଯାଇକି ସେଠି ଦୁଃଖ କଷ୍ଟ ମତେ ସେଠି ସାମ୍ନା କରିବା ପାଇଁ ପଡୁଛି। ଆଉ ବହୁତ କିଛି ମାନେ ନାରୀ ମାନଙ୍କ ଉପରେ ଯେମତି ଅନ୍ୟାୟ ଅତ୍ୟାଚାର ଏମିତି ହୁଏ ତ ସେ ସବୁ କୁ ଦେଖିକି ବି ବହୁତ ଝିଅ ମାନେ ବାହାରୁ ମୁହଁ ବୁଲେଇ ନଉଛନ୍ତି ଏଇଟା ମୁଁ ତ ଲକ୍ଷ୍ୟ କରିଛି। ତ ଦେଖିଥିବା ସେତେବେଳେ ଥିଲା ହଁ କି ବହୁତ ଏମିତି କିି ଦଶମ ପରେ ଦ୍ଵାଦଶ ପରେ ତାପରେ ଆସିଲା ଏମିତି କିି ନିଜର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
ଡିଗ୍ରୀ ପରେ ସମସ୍ତେ ପ୍ରାୟତଃ ଝିଅ ମାନଙ୍କୁ ଘରେ ବିବାହ କରିଦଉ ଥିଲେ କିମ୍ବା ସେମାନେ ହଉଥିଲେ ଆଜିିକାଲି ଦେଖିବ ପ୍ରାୟତଃ ତିରିଶ ବର୍ଷ ବି ହେଇଯାଉଛି ତ ସେମାନେ ବିବାହ କରିବା ପାଇଁ ଚାହୁଁନାହାନ୍ତି ତ ନିହାତି ଭାବରେ କୋଉଠି ନା କୋଉଠି ଲାଗୁଛି
ହଁ ସେଇମାନେ ଆମେ ନିଜେ ବି ଦେଖୁ ଯେ ଏବେ ବହୁତ କିଛି ଖବର ଆସୁଛି ଆମ ଆଖି ସାମ୍ନାକୁ କି କାହାକୁ ଯୌତୁକ ନିର୍ଯାତନ ରେ ମାରୁଛନ୍ତି ତ କାହାକୁ ବହୁତ କିଛି ଝିଅ ଝିଅ ଉପରେ ବହୁତ ନିର୍ଯାତନା ହଉଛି ତ ସେମିତି ତମେ ଯେମିତି କହିଲ ସେମ୍ ତି ସବୁ ଗୋଟେ ଗୋଟେ ଝିଅଙ୍କ ମନରେ ଆସୁଛି କି ମୁଁ ତ ନି ଯେ ନିଜକୁ ନିଜ ଗୋଡ଼ରେ ଠିଆ ହେଇଛି ନିଜେ ସ୍ୱାବଲମ୍ବୀ ହେଇଛି ତ ମୁଁ କାହା ଘରେ ଯାଇକି କ କଣ ପାଇଁ ମୁଁ ସେଇ ଦଣ୍ଡ ଟା ପାଇବି କି ହଁ ଦୁଃଖ ପାଇବି। ହଁ ଦୁଃଖ ପାଇବି ନା ସେଇଟା କାଇହିଁ କାହା ନିର୍ଯାତନା ନେବି ମୁଁ ନିଜ ଗୋଡରେ ଠିଏ ହେଇଛି ତ ମୁଁ ନିଜେ ରହିପାରିବି। ଏମତି ତମେ ଯେମିତି କହିଲ ଏବେ ଏକ୍ଟୁଆଲୀ ସେମିତି ବହୁ ଝିଅଙ୍କ ମାଇଣ୍ଡ ରେ ସେଇ ଗୋଟେ କଥା ଆ ସୁଛି ଆଉ ଗୋଟେ ଗୋଟେ ଝିଅ ଚାହା ନ୍ତୀ ନାଇଁ ମୁଁ ଜବ୍ ତ ଚାକିରୀ ତ କରୁଛି ମୁଁ ବାହା ହେଇ ଯିବି ବାହା ହେଇଯିବି ଯଦି ସେମିତି କିଛି ଅସୁବିଧା ସେମିତି କିଛି ଲାଗିବ ତ ମୁଁ ନିଜ ଗୋଡ଼ରେ ତ ଠିଆ ହେଇଛି। ମୁଁ ଆସିକି ରହିପାରିବି ହେଲେ ଆଉ ଗୋଟେ ଗୋଟେ ଝିଅ ସେମିତି ତମେ କହିଲା ଭଲିଆ ସେମାନେ ସେଇ ପଦକ୍ଷେପ ହିଁ ନେବାକୁ ଚାହାନ୍ତିନି ଭୟ କରିକି ସେମାନେ ସେମିତି ରହିଯାଆନ୍ତି। ହଁ ଭୟରେ ସେମିତି ଇଏ ହେଇକି ରହିଯାଆନ୍ତି ତ। ଆମେ ବି ନିଜକୁ ଆମେ ବି ତ ମଣିଷ ଆମେ ବି ମଣିଷର କେତେ ରୂପ ଥାଏ ସେମାନେ ଗୋଟେ ଆମ ଆଗରେ ଭଲ ରୂପ ଦେଖେଇକି କଥାବାର୍ତ୍ତା ହେଇ ଆମକୁ ଲାଗ କି ହଁ ସେ ପିଲାଟା ମୋ ପାଇଁ ଠିକ ତାପରେ ଆମେ ତା ସହିତ ରହିଲା ପରେ ଜାଣିପାରିବା ଏଇ ସବୁ କହିବାକୁ ଗଲେ ମତେ ଲାଗେ କି ସେ ସ ବୁ ଭଗବାନଙ୍କ ଉପରେ ନିର୍ଭର କରେ ତାଙ୍କେ କଣ ଲେଖିଛନ୍ତି କଣ ନାହିଁ କାରଣ ତମେ ବି ଦେଖିଥିବ ବହୁତ କେସ୍ ଏମିତି ଯୋଉ ଭଲ ପାଇକି ବାହା ହେଇଥିବ ସେମାନ ମାନଙ୍କର ଭି ଷ୍ଟ୍ରଙ୍ଗ ହେଇକି ରୁହେନି। ତ ଏମିତି ହଁ ସେମାନଙ୍କ ବି ହଁ ସେମାନଙ୍କର ବି ବିଶୃଙ୍ଖଳା ଆସେ ସେମାନଙ୍କର ଆ ମାନେ ଭାବ ସେମାନେ ଭଲ ପାଇଥିବେ ସେମାନଙ୍କର କେତେ ବର୍ଷରୁ ଥିବ ସେମାନେ ନିଜେ ନିଜକୁ ଚିହ୍ନିଥିବେ ଜାଣି ଥିବେ ହେଲେ ବି ତାଙ୍କ ଭିତରେ ଭୁଲ ବୁଝାମଣା ହଁ ଅଛି ଭୁଲ ବୁଝାମଣା ହେଇଯାଏ ତା ତାଙ୍କର ଇଏ ହେଇଯାଏ, ଆଉ ଆମେ ଯୋଉ କରିବା ଏମିତି ଘରେ ଠିକ୍ କରିବେ ଏଇ ଯୋଉ ମ୍ୟାରେଜ ଯୋଉ ଭଲ ନ ପାଇକି ନର୍ମାଲ ଯୋଉ ଠିକ କରନ୍ତି ଘରେ ଯେମିତି ଆଗରୁ ସେମିତି ତ ସେଇଟା ବି ସେଇ ଭଗବାନଙ୍କ ଉପରେ ଭରସା କରିକି ଝିଅ ଜନ୍ମ ଯେହେତୁ ପାଇଛେ ନିଜେ ନିଜର କର୍ମ କରିକି ଦେଖିବା ତାପରେ ଭଗବାନଙ୍କ ଉପରେ ଯାହା ହବ ଆଉ ସେ ସେମିତି ହେଇଟା ପାଇଁ ତମେ ଯେମିତି କହିଲ କି ହଁ ଦେହ ଖରାପ ଏଇଟା ସେଇଟା ତ ଆମେ ଏବେଠୁ ହିଁ ନିଜକୁ ଏମତିଷ୍ଟ୍ରଙ୍ଗ କରିଥିବା ଯେମତି ଆଗକୁ ଗୁଡାକ କିଛି ଲାଗିବନି ନହେଲେ ଏବେ ଆମେ ଘରେ ଅଛେ ନା ହଁ। ଖାପ ଖୁଆକି ହଁ ନହେଲେ ଆମେ ଏବେ ଘରେ ଅଛ ତ ଆମକୁ ଲାଗିବ ହଁ ମୋର ମୁଣ୍ଡ ବିନ୍ଧିଲା ମାମି ଖାଇବା ବନେଇ ଦେ ମମି ମତେ ଏଇଟା ହେଲା ମତେ ଏଇଟା ସେଇଟା ନ କରିକି ଆମେ ସେଇ ଜାଗାରୁ ହିଁ ନିଜେ ନିଜକୁ ଯଦି ଟିକେ ନିଜକୁ ଇଏ କରିକି ସଚେତନ କରିଦେକ କି ନାଇଁ ଆଗକୁ ମତେ ହିଁ ଏକା ସବୁ କିଛି କରିବାର ଅଛି ତ ସେମିତି ହେଲେ ଆମ ପାଇଁ ବି ଟିକେ ସହଜ ହବ । ହଁ ସହଜ ହେଇକି ଆଉ ଆମେ ବି ବୁଝାମଣା ଶକ୍ତି ଟା ଆମ ପାଖରେ ବି ଏମିତି କି ଆମ ଫ୍ରଣ୍ଟ ଆମ ସାମ୍ନାରେ ଯୋଉ ଲୋକଟା ଅଛି ସେଇ ବୁଝିଲାନି ମାନେ ନାଇଁ ସେ ତ ବୁଝୁନି ଭୁଲ କହୁଛି ମୁଁ କଣ ପାଇଁ ମୁଁ ହାର ମାନିବି? ଆମେ ବି କେତେଟା ଜାଗାରେ ହାର ମାନ କିି ତାକୁ ବୁଝେଇବା ଠିକ ରେ ସେମିତି କିଛି ଚେଷ୍ଟା କରିବା ଚେଷ୍ଟା ହେଲା କଲା ପରେ ବି ଯଦି ସଫଳ ନହୁଏ ତ ତମେ ଜାଣିଥିବ ସବୁ ସେଇ ଭଗବାନଙ୍କ ହା ହଁ ସେଇ ଭଗବାନଙ୍କର ଇଚ୍ଛା । ସେଇଆଉ ଦେଖିଅ ସିଏ ଯାହା ଆଗକୁ ଥିବ ତମ ବି ଝିଅ ମୁଁ ବି ଝିଅ ତ ଆମ ସିଚୁଏସନ ସମ ଅବସ୍ଥା ସେଇ ସେମିତି ତମ ମାଇଣ୍ଡରେ ଯୋଉ କଥା ଥିବ ମୋ ମାଇଣ୍ଡ ରେ ବି ନାହିଁ ମୁଁ ଚାକିର ବି ମ କରିବାର ଅଛି ବାହା ହେଇକି ଆଉ ଏଇଟା ବି ଗୋଟେ କଥା ଜାଣିଥା ଏବେ ହଁ ତମେ କହିଲା ପରେ ସବୁ ଝିଅ, ସବୁ ଝିଅ ନୁହେଁ କେତେ ଝିଅଙ୍କର ଭୟ ରେ ଇଛା ଟା କମି ଯାଇଛି କିନ୍ତୁ ତମେ ବି ଜା ତ ସବୁ ଝିଅଙ୍କର ହଉ ପୁଅଙ୍କର ହଉ ସେଇଟା ଗୋଟେ ଥାଏ କି ଆମ ଜୀବନ ରେ ଥରେ ଆସ ନା ସେଇଟା ଗୋଟେ ବହୁତ ଭଲ ମୁହୂର୍ତ୍ତ ଥାଏ ଯଦି ଭଲ ମିଳିଗଲା ଭଲ ସାଥିଟେ ହଁ ଭଲ ସାଥିଟେ ମିଳିଗଲା ତ ସୁଖ ଦୁଃଖ ତା ସହିତ ଇଏ କରିବା ପାଇଁ ଆମକୁ ବହୁତ ଆଗକୁ ଯଉଁ ବି କିଛି ଆସେ ବହୁତ ସହଜ ହେଇଯାଏ ଆଉ ଭଲ ସାଥି ନ ମିଳିଲେ ସେଇଟା ଭଗବାନ ତାପରେ ଆମେ ନିଜେ ଇଏ କରିବା ଆଉ
ହଁ ତ ଏଇଭଳି ଅଛି ଗୋଟେ ଝିଅ ତ ତେଣୁ ଯେମିତି ଗୋଟେ ଝିଅ ହଉ ବା ପୁଅ ହଉ ଏଇଭଳି ଭାବରେ ହିଁ ଜୀବନକୁ କାଟିବା ପାଇଁ ପଡେ ସବୁ ସୁଖ ଦୁଃଖକୁ ସାମ୍ନା କରି ଯାହାବି ସମୟ ସ୍ରୋତରେ ଆସେ ତାକୁ ଗ୍ରହଣ କରି ତା ସହିତ ଖାପ ଖୁଆଇ ଚାଲିବା ପଡେ ଆଉ ବହୁତ ଭଲ ଲାଗିଲା କି ତମେ ଯେମତି କହିଲ କି ହଁ ସ୍ଵବଲମ୍ବୀ ହବା ସହିତ ଯାହା ଅଛି ତାକୁ ଗ୍ରହଣ କରି ଆଗକୁ ନିହାତି ଗୋଟେ ଝିଅ ସବୁକୁ ଦୃଷ୍ଟିରେ ରଖି ପାଦ ବଢେଇବା ଦରକାର ତମଠୁ ଶୁଣିକି ବହୁତ ଖୁସି ଲାଗିଲା
ମତେ ବି ବହୁତ ମତେ ବି ବହୁତ ଭଲ ଲାଗିଲା ତମଠୁ ବି ମୁଁ ବହୁତ କିଛି ଶୁଣିଲି ଶିଖିଲି ଆଉ ବହୁତ ଭଲ ଲାଗିଲା ଧନ୍ୟବାଦ ।
ଧନ୍ୟବାଦ ।